ହାଲୋ।
ହଁ
ହଁ ଙ୍କ କରୁଚ?
ହାଲୋ।
ହଁ ହାଲୋ।
ହଁ। ଭଏସ ଶୁଭୁଚି ମୋର କିଛି ନାଇ ଏ ପୁଅ କୁ ଧରଥିଲେ ଆଉ ତମେ
ମୁଁ ଏଇଠି ଶୋଇବାକୁ ଆସିଲିଣି ଆଉ।
ରୋଷେଇବାସ କରି ଖିଆପିଆ ସଇଲାଣି
ହଁ ହଁ ଖାଇବା ପିଇବା ସରିଲାଣି ଆଉ ରୋଷେଇବାସ ସରିଗଲାଣି ସବୁ ଆଉ।
ଆଜି କଣ ରୋଷେଇ କରିଥିଲ?
ଆଜି ଆମେ ତ ସାଧା ଖାଇବୁ ତ ଆମ ପାଇଁ ଭାତ ଡାଲି ପୋଇ ଆଳୁ ମସଲା ଦିଆ ହେଇ ଭଜା ହେଇଥିଲା ଆଉ ସଜନା ଶାଗ ହ ମୁଗ ହେଇଥିଲା। ଆଉ ଆଣି ତରେ ତ ମିତାଲି ଆଉ ଠିକ୍ କଥା ଆଉ।
ଆଁ ଆପଣ କେବେ ଆଇଁଷ ଖାଉନାହାନ୍ତି?
ନା ହାଁ ମୁଁ ଛୋଟ ପିଲା ବେଳୁ ଖାଉନି ଛାଡି ଦେଇଚି ଆଉ।
ହଁ।
ଖାଏ ଏଇ ମଝିରେ ଯେତେବେଳେ ପେଟ୍ରେ ଛୁଆ ରହିଲା ବଡ ଝିଅ ସେତେବେଳେ ଟିକେ ଇଛା ହେଲା ଖାଇଆକୁ। ହଉ ସେ ସାର୍ କହିଲେ ହଉ ଖା ଖା ତାପରେ ପୁଣି ମୋର ଛାଡ଼ିଦେଲି ଆଉ। ନା ତମର
ମୋର ବି ଆଜି ସାଧା ହେଇଚି।
କଁ ଆଁଇଷ ହେଇନି।
ନାଇଁ। କେହି ଆଣିବା ପାଇଁ ନଥିଲା ତ। ନାଇଁ ହଉ ହେଲେ କେହି ଆଣିବାକୁ ନଥିଲେ ତ ସେଥିପାଇଁ ଆଉ।
ଅ ହ। ଗାଧୁଆପରେ କଣ ସବୁ କଲ
ଆମର ଆଜି ହେଇଚି କଲରା ଭଜା, ସଲରା ଭଜା, ଛତୁ ଆଉ। ପଖାଳ ଆଜି ଖାଇଚୁ ତ। ସେଥିପାଇଁ ଆଉ।
ଛତୁ ତରକାରୀ ନା ଛତୁ ଭଜା।
ନାଇଁ ଛତୁ ଭଜା।
କେମତି ଛତୁ ଭାଜ ଖାଲି ଛତୁ ନା ଆଳୁ ଫାଳୁ ପକେଇକି?
ହୁଁ ପିଆଜ ପକାଇ ଖାଲି କରା ହୁଏ। ଆଉ ଚିକେନ୍ ତୁ ଆଳୁ ପକା ହେଇଚି ଆଉ।
ହଁ ମାନେ ଉ କେମିତି ତାକୁ କର କହିଲ? ଛତୁରେ ଆଳୁ ପକେଇ ଭାଜ।
ଫାଷ୍ଟ ତ ସୋରିଷ ଲଙ୍କା ଫୁଟେଇ କି ପିଆଜ ପକେଇ ତାପରେ ଆଳୁ ପକେଇ ଆଳୁ ହଡୁ ଟିକେ ସିଝି ଆସିଲା ଆସିକି ଛତୁ ପକେଇବ ଆଉ
ଓହୋ ଆମର କିନ୍ତୁ କଣ କି? ଛତୁରୁ ବହୁତୁ ପାଣି ବାହାରେନିକି।
ହଁ।
ମର କିନ୍ତୁ ଛତୁ ଟାକୁ ଆଗୁଆ ମାନେ ଖାଲି କଡେଇରେ ପକେଇ ଦେଇକି ମାନେ ଯେମ୍ ପ ଛତୁଟାକୁ ଛଣା ଭିତରୁ କାଢିଦେଇକି ପା ଫୋପାଡି ଦଉ। ଫୋପାଡି ଦେଇ କଡେଇ ଟା ଭଲରେ ପୁରା ଧୋଇକି
ନାଇଁ ସେମିତି ଆମେ କରୁନି।
ଅ କଣ ଏଇ ଗ୍ୟାସ ରେ କର ନା ଚୁଲିରେ?
ନାଇଁ ସଖାଳ ଟାଇମ୍ ଚୁଲିରେ କରୁ।
ଆଉ ଚୁଲିରେ ହେଲେ ପାଣି ମରି ଯାଉଥିବ।
ହଁ।
ଉପର ବଳା ଗ୍ୟାସ ରେ ରାନ୍ଧୁ ଆଉ ଯାହା କରୁ ଆଉ। ରୁଟି ରୁଟା ହଉ କି ଜାହା ହଉ ରାତି କି ହେଲେ ଗ୍ୟାସ୍ ଟା।
ଆଗେ କଣ ସମ‌ଏ ରୁଟି ଖାଇନ୍ତି ଘରେ?
ସମସ୍ତେ ତ ଖାଆନ୍ତିନି କିମତି କାଁଆ ଭାଁଆ ଖାଆନ୍ତି ଆଉ।
ତମେ କଣ ଖାଅ?
ମୁଁ ଇ ରୁଟି ଖାଏ ମୋତେ ଡକ୍ଟର ମନା କରିଚି ତ। ସେଥିପାଇଁ ଆଉ।
କାଇଁ ମନା କରଚି ଡକ୍ଟର?
ଉଁ ଅଧିକ ମୋଟା ହେଇଯିବା ପାଇଁ। ଏ ମାନେ ମୋଟା ହେଇଯାଉଚି ଯୋଉ। ତାପରେ ଥଣ୍ଡା ଦେହ ତ ମୋର।
ଓହୋ କଣ ଇସନଫୁଲିଆ ଅଛି ବୋଧେ?
ଇସୁନୁଫୁଲିଆ ନାହିଁ, ହେଲେ ଥଣ୍ଡା ଦେହ ଆଉ।
ଓହୋ ଆଉ ଘରେ ସବୁ କିଏ କିଏ?
ଘରେ ଶାଶୁ, ଶଶୁର, ଯା, ଦେଢ଼ଶୁର। ଜେପାଶୁର।
ଓହୋ ତାହେଲେ ଏତେ ଲୋକ ନା ଘରେ ବଢିଆ ଲାଗୁଥିବ ଆଉ ମିଶି ମାସି ରହୁଥିବ ଆଉ।
ହଁ ଭଲ ଲାଗେ। ଆଉ ତମର?
ଆମର ସେମତି ଯୋଡେ ଝିଅ ଉଁ ସ୍ଵାମୀ, ଶାଶୁ। ଆଉ ଯା ଗୋଟେ ତାଙ୍କ ପୁଅ ଏମତି ସମସ୍ତେ ଆଉ।
ଏକାଠି ରୁହ କି ଅଲଗା?
ନା ନାଇଁ ଏକାଠି ରହୁ। ଆଜ କାଲି ତ ଲୋକ ସବୁ ଅଲଗା ରହିଲେଣି ଆଁ ଏକୁଟିଆ ଏକୁଟିଆ ରହୁଛନ୍ତି କିନ୍ତୁ ମିଶିକି ଅ ରହିଲେ କଣ କି ଭଲ।
ହଁ ମିଶିକି ରହିଲେ ତ ଭଲ, କଣ ପାଇଁ ନା କାମ ଟିକେ ହାଲକା ହେଇଯାଏ।
ହଁ।
ସେ ଆଡୁ କଲେ ଜଣେ ଇଆଡୁ କରୁଥିବ।
ହଁ ତାପରେ ଘର ଘର ଛାଡିକି ବି ଶାଶୁ ଶଶୁର ରହୁଥିଲେ। ହଁ ଯଦି କୁଆଡେ ଯିବାକୁ ହବ ବି ଜଣେ ରହିଲେ ଜଣେ ଯାଇପାରୁଥିବ। ଆଜି ଦେହ କଣ ହେଲେ କିଏ ଶୋଇପଇଲେ କିଏ କରିଦବ। ହଁ ଏକୁଟିଆ ଏକୁଟିଆ ମତେ କାଇଁ ଭଲ ଲାଗେନି, ମ
ମତେ ବି ଭଲ ଲାଗେନି।
ହଁ। ଆଉ ସୁ ସ୍ଵାମୀ କଣ ଘରେ ନା ଯାଇଛନ୍ତି କାମକୁ?
ନାଇଁ ଗାଡି ଚଲାନ୍ତି ତ ଗାଡିଆଡେ ଯାଇଛନ୍ତି ଆଉ।
ଛୁଆ ପାଟି ଶୁଭୁଚି।
ହଁ ଛୋଟ ପୁଅ ଅଛି ତ ବର୍ଷକର।
ହଁ କଁ ଖାଇଆକୁ ସବୁ ଦଉଛ ପୁଅକୁ?
ପୁଅକୁ ଇଏ ସକାଳେ ଦିଏ ସୁଜିସୁଜା କି ଏବେ ଶାଶୂ କହିଲେ ଭାତ ଦେଇଚି ଭାତ ଦଉଚି। ବେଳାକୁ ବି ହେ ଭାତ ଦଉଚି ଆଉ।
ଭାତ ନା ଏଇ ଯୋଉ ଭାତରେ ଡାଲି ଫାଲି ପକେଇକି ଖେଚେଡି ଭଳିଆ କରୁଚ?
ବେଳରେ ଭାତରେ ଡାଲି ଡୋଳା ଦିଏ ଆଉ ସଖାଳେ କଲେ ଭାତ ଆଳୁସିଜା ନହେଲେ ସୁଜିସୁଜା କେତେବେଳେ।
ଉପରବେଳା ଦିଏ ଚୁଡ଼ା, ଗାଜର, ବିଟି, ଆଳୁ ସବୁ ପକେଇ ପୁକାକି ଆଉ।
ଏଯୋଉ ଉପମା ଭଳିଆ କରିକି।
ଅଁ ସ।
ଓହୋ ଆଉ ଦଲିଆ ଫଲିଆ ଦିଅନ୍ତିନି।
କଁ କହିଲେ?
ଏଇ ଯୋଉ ଦଲିଆ ମିଳୁଚି ଦଉନ ପିଲାକୁ?
ଦଲିଆ କଣ ମୁଁ ଜାଣନି?
ଦଲିଆ ହଁ ଏଇ ମିଳୁନି ବଜାରରେ ଦଲିଆ। ତାକୁ ଟିକ ମାନେ ସେ ଗହମ ଗୁଣ୍ଡ ଟାଇପର
ଓଟ୍ସ କି ଆଉ, ଓଟ୍ସ୍ ଯୋଉରା କୁହନ୍ତି।
ନାଇଁ ନାଇଁ ଓଟ୍ସ୍ ନୁହଁ ଦଲିଆ କହିଲେ ସେ ମାଗିଲେ ଦେବେ, ଦଲିଆଟାରେ ସେମତି ସବୁ ପକେଇ ଦବ ମାନେ ସେ ପୁରା ଭାତ ଭଳିଆ ହେଇଯିବ, ପୁରା ଛୋଟ ଛୋଟ ସେ ଭଲ ପିଲାଙ୍କ ପାଇଁ ବଢିଆ ଜିିନ ଷ।
ମୁଁ ଶୁଣିନି କେଭେ ଏଇଆଡ଼େ ମିଳୁଥିବ କି ନାହିଁ କେଜାଣି।
ହଁ ସବୁଆଡେ ମିଳୁଚି ସଉଦା ଦୋକାନରେ ଦଲିଆ ପ୍ୟାକେଟ ମାଗିବ ତାକୁ ଚାମୁଚେ ପକେଇବ କ୍ଷୀରରେ ପକାଅ ନହେଲେ ଖାଲି ପାଣିରେ ପକାଅ ତା ଦେହରେ ତମେ ଲୁଣ ପକେଇକି ସବୁ ଜିନିଷ ପକେଇକି ବି କରିପାରିବ ଇଁ ଡାଲି ଫାଲି ପକେଇକି ଆଉ ମିଠା ପକେଇକି ଖିରି ଭଳିଆ ବି କରିପାରିବ ମାନେ ପିଲାଙ୍କୁ ଭଲ ଲାଗିବ ହୁଁ।
ହଁ ନାଇଁ ଭଲ ଜିନିଷ ନା ଛୁଆ ମାନଙ୍କ ପାଇଁ ଆଉ ଏଇ ଯୋଉ ବାହାର ଜିନିଷ କି ଦଉନ ବୋଧେ ଯୋଉ ଦିଅନ୍ତି ଆମର ଆଁ ସେରେଲା କେରଙ୍ଗ ସେଟା ଦଉନ
ଦିଆ ଯାଏ ଏବେ ଖାଉନି କଉଟା ତ ସେଥିପାଇଁ ଦଉନି ଆଉ ଅ ହଁ ଗାଜର ବିଟି ଦିଏ ଅମୃତଭଣ୍ଡା ତ ହଉନି ଟା ବି ଖାଇଲାନି ଭୁମି ଦେଲି ଯେ ତ କିଣିକିନା ବି ଆଉ ଆଣୁନି ଆଉ ଆଗ ଆମର ଗଛ ରେ ହୁଏ।
ହଁ ନାଇଁ ଦଲିଆ ଟା ଟିକେ ଆଣିକି ଦିଅ ଦେଖିବ ପିଲା ବି ଖାଇବାକୁ ଭଲ ପିଲା ପାଇଁ ବି ଭଲ।
ଆଉ ତମ ସାବିତ୍ରୀ କେମିତି ଗଲା?
କଣ ଘରଠୁ ସବୁ ନୂଆ ଲୁଗା ଭାରତୁର ଆସିଥିଲା।
ହଁ ଘରୁ ତ ଆମ ଲୁଗା ଲୁଗାପଟା ଆସେ ଫଳ ମୂଳ ଆସେ ମୁଢି ଚୂଡା ଏଇରା ସବୁ ଦିଅନ୍ତି ବୁଟ ମଟର
ଏତେ ସବୁ ଜିନିଷ ଦିଅନ୍ତି ନା!
ସିନ୍ଦୁର ଯାହା ସବୁ ଷ୍ଟେସନାରୀ ଜିନିଷ ସବୁ ସବୁ ଦିଅନ୍ତି ଆଉ।
ସାବିତ୍ରୀ କର କେମିତି କର ମାନେ ପୁରା ଉପାସ କର ନା ଖାଇ ପିକି କର?
ନାଇଁ ଫାଷ୍ଟ ମନ୍ଦିର ଦର୍ଶନ କରିକିନା ଆସିଲା ଆଡୁ ସ୍ୱାମୀଙ୍କ ହାତରୁ ପାଣି ପିଇଲା ଆଡୁ ଯାଇ ଓଷା ଭାଙ୍ଗ ଆଉ ତାପରେ ଫଳମୂଳ ଖାଇକି ରହୁ ଆଉ
ମାନେ ବ୍ରତ ପିନ୍ଧ ନା ନାଇଁ ବ୍ରତ ପିନ୍ଧନି?
ହଁ ବ୍ରତ ପିନ୍ଧା ହୁଏ।
ବ୍ରତ ପିନ୍ଧିକି ଏଟା ରାତିକି ହଁ। କୋଉ ମନ୍ଦିରରେ ପୂଜା କର ମାନେ ସାବିତ୍ରୀ ମନ୍ଦିର ଥାଏ ନା ଶିବ ମନ୍ଦିର
ନାଇଁ ନାଇଁ ଶିବ ମନ୍ଦିର ନାହିଁ ଲକ୍ଷ୍ମୀ ନାରାୟଣ ମନ୍ଦିର।
ଅହ ସେଠି ପୂଜା କରନ୍ତି ନା। ଆମ ଏପଟେ କଣ ପୁରା ସାବିତ୍ରୀ ଅଛନ୍ତି। ଠାକୁରାଣୀଙ୍କ ମୂର୍ତ୍ତି ରଖିଛନ୍ତି ସାବିତ୍ରୀ ଙ୍କର ଆଉ ସେଇଠିକି ନେଇକି ପୂଜା କରିକି ଆଣୁ ଆଉ ଆଉ ଫଳମୂଳ ଖାଇକି ରୁହ ନା।
ହଁ ଫଳମୂଳ ଖାଇକି ରହୁ ଦହି ପାଣି ପିଉ ଲସି ସେଇଟା ସବୁ ଆଉ ହଁ କାଗ ମୁଇ
ହ ତାଗ ଭଲ ନହ କିନ୍ତୁ ମୁଁ ଏଇ ଯୋଉ ମୁଗ ଟିକେ ନାକୁ ବତରେଇଛିି।
ହଁ।
ମୁଗ ରାକୁ ସିଝେଇକିନା ସେଥିରେ ଚିନି ଲୁଣ ପକେଇକିନା ଥାଆନ୍ତି।
ମୁଗ ସିଝାଇକି ମାନେ ଗୋଟା ମୁଗ ନମ ଯଉ
ନାଇଁ ନାଇଁ ହଁ ମୁଁ ଏ ବି ଜାଣିଛି ଆଁ ମୋ ଯାହା କିନ୍ତୁ ସିଝା ଗୋଟା ମୁଗରା ବି ସିଝାନ୍ତି।
ଓ ଗୋଟା ହଁ ନାଇଁ ମୁଁ ମୁଗ ଡାଲିକି ମାନେ ବତୁରଇ ଦିଏ ଅଧଘଣ୍ଟା ଖଣ୍ଡେ ବତୁରଇଲା ପରେ ତାକୁ ପତଲେଇ ନା। ଆଉ ଚିନି ସବୁ ଶୀତ ଖ ପ ଖ ମତେ ଏଇ ଶାଗୁ ଭଲ ଲାଗେନି।
ଶାଗୁ ମୋତେ ବି ଭଲ ଲାଗେ। ମତେ ସାଙ୍ଗରେ ବି କିଛି ବି ନ ପଡିଲା ବି ମୁଁ ଖାଇଦିଏ ଆକୁ
ନା ଭଲ ଆଉ ଯାହା ହଉ ଏମତି ତ କରିବା କଥା। ଏତିକି ଆଉ ନା।
ହଁ ହୋଉ ଆଉ